କଣ କରୁଛୁ?
ଏଇ ରୋଷେଇ ତୁ କଣ କରୁଛୁ?
ଏଇଠି ମୁଁ ବସିଥିଲି ପାଢ଼ୁଥିଲି ଆଉ।
ହଁ ନେଟ୍ଫାଇ ହଁ।
କେବେ
ଏଗଜାମ୍ ଚବିଶ ରେ ଅଛି।
ଏଇ ଚବିସି ଜୁଲାଇ ଚବି ଜୁନ୍ ଚବିଶି ଓହୋ।
ଭୁବନେଶ୍ଵର ବଲାଙ୍ଗିରି ନୟାଗଡ଼ ତିନିଟା ତ ସେଣ୍ଟର ହେଇଛି ଦେଖ କୋଉଠି ପଡ଼ୁଛି?
ନୟାଗଡ଼ ଦେଇଛୁ ଅଛି ନୟାଗଡ଼ରେ ବି
ହୁଁ।
ଫଷ୍ଟ ଟାଇମ୍ ନା।
ନାଇଁ ଆର ଆର ଧର କହିଲା ଆର
ଏଇ ପଲିଟେକ୍ନିକ ମାନେ ଯୋଉ କମୁଣ୍ଡ
ହଁ ହଁ ସେଠି।
ହେ ଗୋଟେ ଏଟା ଅନଲାଇନ ଏକ୍ଜାମ ଟା ଯ ଆଉ ଭୋପାଲ କ ଭିତରେ। ତାଙ୍କ କଲେଜ ଏଇଟା।
ହଁ।
ଭଲ ହେଇଛି ଏଇଟା ଘଟ ଟା ଆଉ କାଇଁମତେ ନ କାଲେ କଲେଜ କାହିଁ ଏଗ୍ଜାମ୍ ଅଛି କି ମାନେ ଏମିତି କଫଟ ସିଷ୍ଟମ।
ହଁ ବା ସେଥିପାଇଁ ସେଇଠି ଟିକେ ଅଧିକ ନା ସେଥିପାଇଁ ହେଇଥିବ।
ହୁଁ।
କଣ ରୋଷେଇ କରିବୁ।
ଏଆଡେ ଭାତ ବସେଇ ଥିବି। ହଁ କରତେ ଗୋଟେ ଭଜା ଭଜି କରି ରଖିଦବୁ।
ଆଚ୍ଛା।
ଖରାରେ କଣ ଆଉ ତରକାରୀ, ଫକାରୀ କରିବାକୁ ଇଛାଲାଗୁନି।
ଅ ହଁ।
ପିଠାଥିଲା ଖାଇଦେବା ଆମେ ଖାଇଦେ ତୁ
ଓ କଣ ପିଠା ସବୁବନେଇ ଆସେ।
ହଁ ତେଷା ସବୁ ପିଠା।
ଚକୁଳି ତ ପୁରା ସହଜ।
ଚକୁଳି ମୁଁ ତାଠୁ ଶିଖି ଯାଇଛି ଚକୁଳି। ସେ କହିଲା ଇମିତି ପାଣି ପକେଇକି ଇମିତି କରିବ ମାନେ ଏତେ ହଁ ମଣ୍ଡାପିଠା ବି ଆସି ମୁଁ ନିଜେ ଦିନେ କରିଦେଲି ମଣ୍ଡାପିଠା ବୋଉ ସୋଦି ଲେନେ। ସେଟାକୁ।
ହଁ।
ୱାନ ଏ ଯେମିତି ଚୁନା ଏଇ ଯୋଉ କରନ୍ତି ଜନ୍ତୁଣୀ ଜନ୍ତୁଣୀ କରିଦେଲି। ସାଇଫି ମୋର ପ୍ରେମ । ପୁରା ସାଇଜି କି ହେଲା ବଢିଆ ହଉଛି। ଯୋଉ ଚୂନା ଠୁ । ସେଟା ତାର ଅଲଗା । ମଣ୍ଡା ସିନା ହେଲେ ଏକା କାକରା, ଫାକରା ହେଇଯାଇଛି। ଭଲ ଥାଉ କାକେରା ଦଉଛି ଯେ ଟିକେ ଟାଣ ପାଗ ଟା ରହିଯାଉଛି ଆଉ ମୁଁ ଗଲେ ମୁଁ ମାଛି କୁ ଯିବି। ସେଇଟା କିନ୍ତୁ ଗୋଟେ କୁଅଳା ପାଗଟା ରହିବ ତ ଟାଣ ହେଇଯାଉଛି ଟିକେ। ସେଟା ବି ସେଟା ହୁଁ।
ଠୁ କା
କାକେରା ଟା ହଉଛି ଆମ ଗୋ। କୋପାଲ କାଷ୍ଟଙ୍କର ମାନେ ଭଲ ସବୁଠୁ ବେଷ୍ଟ ପିଠା ଯେଉଁ ସମସ୍ତେ ମାନେ କହୁଛନ୍ତି କା କେରେଡ଼େଇ ଆମେ ଆମ ଗୋପାଳ କାଷ୍ଟ ହି ଭଲ କରନ୍ତି ବୋଲି।
ସ୍କୁଲ ଟାଇମ ରେ ନୁହେଁ ଯୋଉ ସାର୍ ମତେ କହିବେ ଯୋଉ ତମର ଅଫିସ ରେ ସେଇ ଯୋଉ କାକେରା ଆଣେ। ଦଶ ଟଙ୍କିଆ ଏବେ ତ କୋଡିଏ ଟଙ୍କା ବି ଦେଇକି ନେଇଯିବେ ଯେ ଗୋଟେ କାକରା ଖାଇବାମାନେ ପେଟ ଫୁଲ ପୁରା ସେତେରେ ଆମ କାଷ୍ଟ ରେ କାକରା ସେ ଅଦର କାଷ୍ଟ ମାନେ ସେମିତିକା ହେଇପାରନ୍ତିନି ସେମାନେ କରିପାରନ୍ତିନି ସେମିତିକା। ତାଙ୍କର ବହୁତ ଛୋଟ ସାଇଜ ଟେଷ୍ଟ ବି ତାଙ୍କର ସେତେ ନଥାଏ। ଅନ୍ୟ ଆଡେ କାକରା ଆଡେ।
କଣ୍ଟିଲୋ ପଟରେ ହୋଉଛି ଆରିସାଟା ବି ସେଇ ମାନେ ଭଲ କରୁଛନ୍ତି।
ମତେ କିନ୍ତୁ ରାଶି ଆରି। ସବ ମସ୍ତ ଆରିସା ଭିତରେ ଆସି ଆରିା ମୁଁ ବି ଜାଣିଛି ଆସି ଆରିସା। ମୁଁ ଆରିସା ବି କରିଦେଉଛି। ଏବେ ଆସିଲାଣି ହେରି କଣ କି ସେ ବୁଢାବାପା ପକେଇକି ତ ଠିକ ତାଗରେ କିନା କରିଦ ଥିଲେ। ତାପରେ ରାଶି ତା ଚାରିପଟେ ଏମିତି ଦେଇକି ଖାଲି ଟିକେ ଦି ପଟେ ଥାକିଦେଲେ ହେଇଯାଉଛି ଆଉ କଣ? କିଛି ନାହିଁ ଏକା କରିଦଉ ଖାଲି ଜଣେ ରହିଲେ ପାଖରେ ଖାଲି ଟିକେ ସେଟା କର ନହେଲେ ରା ଆରିଷାଟା ବହୁତ ଇଜି। ଆରିଷା ଏଇ ଯୋଉ ରକ୍ଚି ଖଜା ବି ସେଇଟା ମୁଁ ଏବେ କରିପାରିଲିଣି ନିଜେ।
ହଁ ହଁ।
ଉଁ ରାଶୀ ଭଜାଟା କରିବୁ ସାଙ୍ଗେ ସାଙ୍ଗ ଖାଇବୁ ତା ଟେଷ୍ଟ ଗୋଟେ ହବ।
ହଁ ସେଇଟା ଟେଷ୍ଟ ଭଲ।
ସେ ରହିଗଲା ପରେ ତା ଟେଷ୍ଟ ଟା ସେତେ ଆଉ ଭଲନାହିଁ।
ପଣସ ପକୋଡି ବି ସେଇଭଳିଆ ଆଉ ଟିକେ ଭଲ।
ହଁ ପଣସ ପକୋଡି। ଖୁଡିଙ୍କର ତ ତିନି ଦିନ ଯାଏ ପଣସ ପକୋଡି ରଖିକି ଖାଇବାର ଅଭ୍ୟାସ ଅଛି। ହୁଁ ଏବେ। ସୁଛ କାଣ ଲାଗେ ନା ଟେଷ୍ଟ କେମିତି ଲାଗିବ ଏଇଟା ଭଲ
ମତେ ତ ଭଲ ଲାଗେ ମତେ ଭଲ ଲାଗେ ପଣସ ପକୋଡି ଯେମିତି ଆଜିର ଭଲ ଲାଗେ
ହଁ ହଁ ସେଇଟା କେମତି ମ
ବାସି ଜିନିଷ ଭିତରେ କେବଳ ଖିରିଟା ହିଁ ଭଲ ବାସିରେ କେବଳ ଖିରିଟାକୁ ବାସିରେ ଖାଇଲେ ହିଁ ଭଲ।
ହଁ ସେଭଳିଆ ବାସି ଖିରି ଭଲ। ସେତେବେଳେ ଜାଣିଛ ଭୋଜି ଖାଇ ଗଲା ପରେ ମାନେ ମୁଁ ଖାଇଦେବି ପୁରା ଯୋଉ କହନ୍ତିନି ବେକ ଯାଏଁ ଖାଇଦେଇଛି ମୁଁ ସେମତି ଖାଇଦିଏ ମାନେ ତା ପରଦିନ କୁ ଖାଲି ବାନ୍ତି ଲାଗେ ପେଟ ଗ୍ୟାସ ହେଇଯାଏ ମୋର ଏବେ ଏବେ କିନ୍ତୁ ଗୋଟେ କଣ କଣ୍ଟ୍ରୋଲ ରେ ଆସିଲାଣି ଏଠି ମାନେ ଅଧା ଯାକେ ଖିଆ ହଉଛି ତାପରେ ପାଣି ଅଧା ପିଇଦେଲା ସକାଳ ଯାଏ କିଛି ଲାଗେନି କି ଆଉ ଆମେ ଭୋଜି ଖାଇଛୁ ବୋଲି। ନହେଲେ ଆଗରୁ ମୁଁ ଜାଣିଛି ଆଗରୁ ମାନେ ଖାଉ ମାନେ ଭୋଜି ଜୋସରେ ଖାଉ ଭୋଜି ଖାଉଛି ମାନେ ଜୋସରେ। ଏଇଠି ଜାଣିଛୁ ଭୋଜି ମାନେ ହବ ମାନେ ପୁରା ଭଲ ଭଲ ଆଇଟମ ହବ। କିନ୍ତୁ ଆମେ ଖାଇଲା ବେଳକୁ ଅଧା ଥିବ ଅଧା ନଥିବ ବେଳକୁ। ଖାଇବା କଥା ଯେତିକି ଯାହା ଆଣିବେ ଲାଷ୍ଟ ଲାଷ୍ଟକୁୁ ସରି ଯାଉଛି ନା ବଡ ଗାଁ କୁ ତ ଯେତିକି ଯାହା ଆମ ଭାଗରେ ପଡିଲା ଆଣିକି ଖାଇବାର ଅଛି କିନ୍ତୁ ବଢିଆ ହଉଛି ଭୋଜି ଟା ଆମ ଗାଁ ଅପେକ୍ଷା ଆଉ। ବଢିଆ ବଢିଆ ଆଇଟମ ଗୁଡା ହଉଛି।
ଆମ ଗାଁର କିନ୍ତୁ ଡାଲମା ଟା ହଉଛି ବହୁତ ମାନେ ଫେମସ।
ଯୋଉଁମାନେ ଆସିଲେ ବି କହୁଛନ୍ତି କି ଆମ ଗାଁ ର ଡାଲିଟା ହେଉଛି ଭଲ।
ନାଇଁ ଆରେ ଆମ ଗାଁରେ କଣ ଡାଲି କହିଲ ସେପଟେ ପାଣି ଟା ଭଲ। ପାଣି ଆଉ ଯୋଉ ମାଟି।
ତାରି ଉପରେ ଯୋଉ ଛୁଙ୍କଟା ଦଉଛନ୍ତି।
ଛୁଙ୍କ ଟା ବି ସମସ୍ତେ ଦେଇଦେବେ କିନ୍ତୁ ମେନ ହଉଛି ତା ଜାଇଟା ଭଲ ହଉଛି ମୁଗ ଟା ବୋଲି ତା ଯାଇଟା ଭଲ ରହୁଛି ସେଟା ପାଣି ଟା ଭଲ ବୋଲି ନାହିଁ ଭଲ ରହୁଛି। ନହେଲେ ଏପଟେ ଏପଟେ ଏରିଆ ଡାଲି ଅପେକ୍ଷା ସେପଟେ ଏରିଆ ଡାଲି ଟା ଭଲ ଲାଗେ।
ହୁଁ
ସେ ବଲାଙ୍ଗୀରି ସାଇଡ ପଟର ବି ଡାଲି ଭଲ ନାହିଁ ପଶ୍ଚିମ ଓଡିଶାର।
ଏଇଟା ଚୋପା ପାଣିଆ ଡାଲି ପାଣିଆ ଡାଲି କରିଦଉଛନ୍ତି ସେତେ ଟେଷ୍ଟ ନାହିଁ।
ହଁ
ଆମେ ତ ଯୁଆଡ଼େ ଯାଉନଥିଲୁ ଆନ୍ଧ୍ରପ୍ରଦେଶରେ ସିଆଡେ ଡାଲି ନାହିଁ ତାଙ୍କର ହଉଛି କଣ ଟେ କହିଲୁ ଚଟଣି ଯୋଉ ଚାରୁ ପାଣି ଗୋଡ଼ା। ସିଆଡେ କିଏ ଭାତ ରେ ଗୋଳେଇକି ଖାଏ ସାମ୍ବର ଚଟଣି। ତାଙ୍କର ସବୁ ଯାହା କରିଥିବେ ଖଟା ଆଉ ଜାଣିଛୁ ଦହି ପୁରା କେ ଯେ ଦଉଛନ୍ତି ପୁରା ତ ଆମର ହଁ କଣ ହୋଟେଲ୍ ଗୁଡ଼ାକରେ କି ରେଷ୍ଟୁରାଣ୍ଟ ଗୁଡ଼ାକ ଦହି ଗୁଡ଼ା ଦେଖିବାକୁ ସେତେ ସ ହଁ ଅଛି କି ଅଲଗା ଆଇଟମ୍ ଗୁଡ଼ା ଯାହା କିନ୍ତୁ - ଦହି ଖାଲି ଦହି ଆମର ସେମିତି କୋଉଠି ଦିଆହଉଛି? ତାଙ୍କର କିନ୍ତୁ ଦହି ପୁରା ଗିନା ଗିନା ତ ମତେ ସେ ଦିଦି କହିଲ ଝିଅ ତୁ ଖାଇବୁ କି ଆଉ? ଦହିଅଡା ମୁଁ କହିଲି ନାଇଁ ଦିଦି ଏପଟେ ଦହି ମୋତେ ଇଣ୍ଟରେଷ୍ଟ ଲାଗିବନି ସେଗୁଡ଼ା କେମତି କଣ ହେଇଥିବ। ସେମାନେ କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ରହୁଛି।
ହଁ
ବହୁତ କ୍ଲିନ୍ ନିଟ ଆଣ୍ଡ୍ କ୍ଲିନ୍ ରହୁଛି। କିନ୍ତୁ ଆମ ପଟେ ରହୁନି କିନ୍ତୁ ଆମ ପଟେ ଟେଷ୍ଟ ତାଙ୍କ ପଟେ ଆସିବନି। ଗୁପଚୁପ୍ କଥା କହୁଛି ଓଡିଶା ଓଡିଶା ଗୁପଚୁପ୍ ତମେ ଯୋଉଠି ଗଲେ ବି ଓଡିଶା ଗୁପଚୁପ୍ କୋଉଠି ମିଳିବନି। କିନ୍ତ ତାଙ୍କେ ଜାଣିଛ ହାତରେ ପୁରା ଗ୍ଲୋଭସ୍ ଲଗଉଛନ୍ତି ଗୋଟେ। ହଁ ଜରି ଟାଇପ୍ ର ଗ୍ଲୋବ୍। ହୁଁ ଜରି ଟାଇପ୍ ର ଗୋଟେ ଗ୍ଲୋଭସ୍ ଲଗଉଛନ୍ତି। ଫିର୍ ଭି ତାଙ୍କର ଟେଷ୍ଟ ଆସୁନି।
ନାଇଁ ଚାରୁ ମେନ୍ କଥା ହେଲା ଚାରୁ କୁ ଆଳୁ ପାଗଟା ଯଦି ଯେତେ ଯାହା ପକେଇ ଦେ ଭଲ କି ପାଗ କରିପାରିବ ତା ଗୁପଚୁପ୍ ର ଟେଷ୍ଟ ହିଁ ଆସିବ।
ସିଏ ମାନେ ହାତରେ ଯେତେ ଦଳିଲେ ମୁଁ କ ଦେଖିଦେଲି ଯେତେବେଳେ ମୁଁ କହିଲି ଆଉ ବଢ଼ିଆ ଟେଷ୍ଟ ଆସିଥିବ ଆଉ। କେତେ ପରିଷ୍କାର ହେଇକି ତାପରେ ସେ ଦିଦି କହୁଛନ୍ତି ନାଇଁଲ ଝିଅ ଏଠି ପରିଷ୍କାର ଯେତେ ହେଲେ ବି ଆମ ଓଡିଶା ସେ ଟାଇପ୍ ର ଟେଷ୍ଟ ଆସିବନି।
ସେଇଆ ବା ଖାଇବାରେ ମାନେ ଓଡ଼ିଶା ତଳେ ବାକି ଆଉ ଯେତିକ ଅଛି
ହୁଁ ହଁ ସେମାନଙ୍କର ଖାଇବାଟା ଅଲଗା ଲେବୁଲ୍ ର ଆମ ଓଡ଼ିଶା ଭଳିଆ ନାଇଁ ସେତେ।
ଆମର ଯୋଉ ପଶ୍ଚିମ ଓଡ଼ିଶାରେ ବି ଭଲ ଖାଇବା ନୁହେଁ ଜଳଖିଆକରେ ଭଲ ସିଷ୍ଟମ ମାନେ ଦେଉନାହାଁନ୍ତି ଜଳଖିଆ ରେ ସିଙ୍ଗିଡ଼ା ଭିତରେ ଆଳୁ ଭର୍ତା ଥିବ। ଚପ୍ ଭିତରେ ଆଳୁ ଭର୍ତା ଥିବ ତାପରେ ଆମର ଯୋଉ ତରକାରୀ ବଦଳରେ ତାଙ୍କେ ଦେବେ ସମ୍ବର୍ ହରିକା ସବୁ ଦେବେ ସାମ୍ବର ହ ଚଟଣି୍ ହକା ଏଗୁଡ଼ା ହିଁ ଦଉଛନ୍ତି।
ଆମେ ତରକାରୀ ଖାଇଗଲେଣି ନା ଆମକୁ ସମ୍ବର ଟା ଭଲ ଲାଗିବ କି?
ସେଆ
ହୁଁ ହୁଁ। କିଛି କୋଉଠି ତାଙ୍କର ଗୋଟେ ଅଭ୍ୟାସ ହେଇଗଲାଣି ସେପଟେ ନା ଖାଇବା ସେଇଟା।
ହଁ।
ଅମ ବରା ହକା ବିକି ଭଲ। ବରା ଚାଉଲ ଚାଉଲ ବରା ଟିକେ ବଲାଙ୍ଗୀରେ ଟିକେ ଫେମସ୍।
ଚାଉଳ ବରା ଜୁ ଚାଉଳ ବରା ଜୁ କେମିତି କରୁଛନ୍ତି ସେଇଟା?
ସେଇଟା ବିରି ଅଳ୍ପ ମିଶିଥିବ କିନ୍ତୁ ଚାଉଳ ଟିକେ ଅଧିକ ମିଶଥିବ ପୁରା ଅଧିକ ରେ ଏତା କରିକି କରିଥିବେ ଆଉ।
ଆଉ ସେଇଟା କଣ ଟେଷ୍ଟ ଲାଗିବ ମୁଁ କଥା କହୁଛ ଆମ ପଟେ ଏମିତି ହେଲା ଆମେ ଖାଉଛେ କି ଇଆଡ଼େ
ଚାଉଳ ବରା ପୁରା ବଢିଆ ଲାଗେ ପୁରା ଫେମସ୍ ତାପରେ ତା ତା ବଦଳରେ ଆଉ ଗୋଟେ ମାନେ ଘୁଗୁନି ଦିଅନ୍ତି ସେ ଗୁ ଖଟା ମିଠା ଘୁଗୁନି ପୁରା ମସ୍ତ ଲାଗେ।
ଟାଣ ଲାଗେନି?
ଟାଣ ଲାଗେ ପୁରା ହେଇ ବରା ଗୁଡା ପୁରା ଟାଣ କରିଥିବେ। ପୁରା ପଣସ ପକଡ଼ି ଭଳି ଦେଖାଯାଉଥିବ ପୁରା ମସ୍ତ ଲାଗେ।
ଓହୋ।
ତାଳ ପିଠାରେ ଯୋଉ ଚକୁଳି ତାଳରେ ଯୋଉ ଚକୁଳି ହୁଏ ଖାଇଛୁ? ତା ତାଳ ଇଟିଲ ତାଳ ଚକୁଳି। ନାଇଁ ନାଇଁ ସେ ଏରା ଖାଇବୁ ନା ନାଇଁ?
ହଁ ଖାଇଛି।
ହ୍ୟାଲୋ। ହଁ ସେଇଟା ମାନେ ଅଲଗା ଅଲଗା ଭେରାଇଟିର ସବୁ ଆମ ଓଡିଶାରେ ମିଳୁଛି ଆମ୍ବ ଚା ଆ ଆମ୍ବ ଇଟିଲି
ସେପଟେ ଏଗୁଡା ନାଇଁ ତାଙ୍କର ଅଲଗା ଖାଇବା।
ମୁଁ ମୁଁ ଯେତେବେଳେ ସେପଟ କଲି ମୁ କହିଲି ଭାଇ ସତ କଥା ମୁଁ ଅଧିକ ଆମ ନୟାଗଡ଼ ରେ ଜନ୍ମ ହେକି ବହୁତ ଭଲ ଆମ ଓଡିଶା ଭିତରେ ଜନ୍ମ ହେଇଛି କେ ଏତେ ଭଲ ଏମିତିରେ ଏପଟରେ ଏମୋ ଏଇଭଳିଆ ଖାଇବା ଭାଇ ଛାଡ। ତାରେ ବଲାଙ୍ଗୀରରେ ଜାଣିଛୁ ପଥରିଆ ଏରିଆ ହଁ ହଁ।